ହାଲୋ।
ହାଲୋ ହଁ।
ଆଜ୍ଞା କଣ କରୁଛନ୍ତି।
ଏଇ ଏବେ ସବୁ କାମ ସଇଲା ଆଉ ଶୋଇବାକୁ ଆସିଲୁ ଆଉ। ଆପଣ?
କଣ ହେଇଥିଲା।
ଖାଇବାରେ ହେଇଥିଲା ରୁଟି ସନ୍ତୁଳା।
ଅ ହଁ। ଆପଣଙ୍କର କଣ ଖାଇବା ହେଇଥିଲା?
ଆମର ହେଇଥିଲା ଆଳୁ ପରଟା।
ଆ କିଏ ବନେଇ
ବାଉଜ ବନେଇ ଥିଲେ ଆଉ।
ଅ ହଁ ଆପଣଙ୍କୁ ଆସେ ନା ଆସେନି? ଆପଣଙ୍କୁ ଆଳୁ ପରଟା ବନେଇ ଆସେ ନା ଆସେନି? ଓହୋ ତାମାନେେ ଯାହାକୁ ଯଦି ଖାଇବାକୁ ଇଚ୍ଛା ଥବ କିଛି ଜିନିଷ ଆପଣଙ୍କ ଇଛା ଥିଲେ ଆପଣ ବନେଇବେ ନହେଲେ ନାଇଁ।
ନାଇଁ ନାଇଁ ନାଇଁ ସେମିତି ଯଦି ମତେ ଜଣେ କହିବ ନାଇଁ ନାଇଁ ସେମିତି ଯଦି ମତେ ଜଣେ କଇବ ବ ତାହେଲେ ମୁଁ ବନେଇବି।
ଆଚ୍ଛା ଆଚ୍ଛା ହଉ ସମସ୍ତଙ୍କ ମନ କଥା ଟିକେ ବୁଝିବା କଥା।
ଉପର ପଡିକି ଯୋଉ ବନାଏ ମତେ ସେସୁରା ଆସେ ନାହିଁ।
ହଁ ସମତଙ୍କ ମନ କଥା ଟିକେ ବୁଝିବା କଥା।
ଆଜ୍ଞା ଆଜ୍ଞା। ଆଉ କଣ ଆଉ କଣ କିଛି ଛୋଟ ବଳର ଗପ ଯଦି ମନେ ଅଛି ଟିକେ କହୁନାହାନ୍ତି ଶିକ୍ଷଣୀୟ ଗପ।
ଶିକ୍ଷଣୀୟ ଛୋଟ ବଳ ର ହଉ ଗୋଟେ ଠେକୁଆ କଇଁଛ ଗ ଗପ ଆଉ କହୁଚି ଆଉ ଉଁ ଗୋଟା ଗୋଟ ଗୋଟ ହଁ ନିହାତି ଭାବରେ। ଆ ଗୋ ଗୋଟେ ଜଙ୍ଗଲ ଥିଲା ତ ଜଙ୍ଗଲରେ ବହୁତ୍ ସାରା ପଶୁପକ୍ଷୀ ରୁହନ୍ତି ତା ଭିତରେ ଠେକୁଆ କଇଁଛ ସେମାନେ ବି ରୁହନ୍ତି ତ ଠେ କୁଆ ଆଉ କଇଁଛର ଦିନେ କଥା ହେଲେ କି ଆମେ ମେ ଦୌଡା ପ୍ରତିଯୋଗିତା କରିବା ଦୌଡ଼ିକି ଯିବ ଦେଖିଆ କିଏ ଆଗେ ପହଞ୍ଚି ପାରିବା ତ ସେମାନେ ଗୋ ଗୋଟେ ଆ ମାନେ ଆରମ୍ଭ ଯୋଉ ଜାଗାରୁ କଲେ ତ ତାର ଗୋଟେ ଶେଷ ଉଁ ଜାଗା ର ଥିକଲେକି ଆମେ ଏଇ ଜାଗାରେ ଆସିକି ପହଞ୍ଚିବା ତ କୁଆ ଠେକୁଆ ବହୁତ ଜୋରରେ ଦୌଡେ ତ କଇଁଛ ବହୁତ ଧୀର ସ୍ଥିରରେ ଯାଏ। ସେଥିପାଇଁ ପ୍ରତିଯୋଗିତା ତ ଆସି କଲେ। ତ ପ୍ରତିଯୋଗିତା ଆରମ୍ଭ ହେଲା ଦିଇ ଜଣ ଛିଡା ହେଲେ। ତ ଠେକୁଆ ଦୌଡି ଦୌଡିକି ପୁରା ଅଧା ଅଧି ବାଟ ଗଲା ଭାରି।
ଆଜ୍ଞା।
ସେଠି ଯାଇକି ଅଧାବାଟରେ ଦେଖିଲା ବେଳକୁ କଇଁଛ ବହୁତ ପଛରେ ଅଛି। ତ ସିଏ କଣ ଗଲା ଯାଇକି କହିଲା କଇଁଛ ତ ବହୁତ ପଛରେ ଅଛି ମୁଁ ଯାଉଛି ଟିକେ ଏଠି ବିଶ୍ରାମ କରିନିଏ ଆଉ। ମୁଁ ତାପରେ ମୁଁ ଯିବି ଆଉ। ତ କଇଁଛ ତାର ଆସୁଛି ଧୀରେ ଧୀରେ ସିଏ କଇଁ ଠେକୁଆ ବିଶ୍ରାମ କରିବା ଭିତରେ କଇଁଛ ତାର ଠେକୁଆକୁ ମାନେ ଟପି ସାରିଲାଣି।
ତ ପ ଠେକୁଅ ଠେକୁଆ ଆଉ ତାକୁ ନିଦ ହେଇଯାଇଛି ପବନ ଦଉଥିଲା ତାକୁ ନିଦ ହେଇଯାଇଛି। ତ ସିଏ ଆଉ ଉଠିନି ତ କଇଁଛ ତାର ଧୀର ସ୍ଥିରରେ ଯାଇ ଯାଇ ପହଞ୍ଚି ଗଲାଣି ଶେଷ ଯୋଉ ଜାଗାରେ ତାଙ୍କର ପହଞ୍ଚିବାର ଥିଲା ତ ସିଏ ଯାଇକି ସେ ଜାଗାରେ ପହଞ୍ଚି ଗଲାଣି ତ ସିଏ ସେଠି ପହଞ୍ଚିଲା ଠେକୁଆର ବେଳେ ନିଦଟା ଭାଙ୍ଗିଗଲା ତ ନିଦ ଭାଙ୍ଗି ଗଲାଠୁ ସିଏ ସେଠୁ ଉଠିଲା। ବୋଇଲା କି ଆଉ କଇଁଛ କଣ ଏତେ ଶୀଘ୍ର ପହଞ୍ଚିଗଲା ମୁଁ ତ ପହଞ୍ଚିବା କଥା। ତ ସିଏ ଉ ଯେମିତି କୁହନ୍ତିନି ଅଳସୁଆ ଦୁ ଖ ପାଏ ତ ସେଥିପାଇଁ ଅଳ ଅଳସୁଆ ହେଲେ କଣ ହବ। ସେ କଇଁଛ ତାର ତା କାମ ଯୋଉ କାମଟା ଦିଆ ହେଇଛି ସେ ସେ କାମ ଟାକୁ ଶେଷ କଲା। ତାପରେ ଯାଇକି ସିଏ ବିଶ୍ରାମ ନେଲା। ଆଠେକୁଆ ଭଳିଆ ତ ନୁହଁ ଯେ କି ଆମେ ଅଛି ଆମ ପାଖରେ। ଆମ ସରିଗଲେ ଆମେ ଯିବା ତ ସରିବା ଯାଇ କିଏ ଦେଖିଛି ଛ ଛି ତ କଇଁଛ ତାର ପ୍ରତିଯୋଗିତାରେ କଇଁଛ ଜିତିଗଲା ଆଉ।
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ସେପଟରେ ଚାଷ ବାସ ହୁଏ ନାଁ ନାହିଁ?
ହଁ ହୁଏ ଆମର ଆମର ଧାନ ମୁଗ ବିରି କୋଳଥ। ସବୁ ହୁଏ ତାପରେ ବୁଟ ଡାଲି। ହଁ ହଁ ଏବେ ବି ହଉଛି।
ଆଗରୁ ହଉଥିଲା ଏବେ ବି ହଉଛି। ଆମ ନିଜ ଆମ ନିଜର ବି ହୁଏ। ଧାନ ହୁଏ ଧାନ ବି
ନା ଯାହାହେଲେ ବି ଗାଁ ମାନଙ୍କ ଜାଗାରେ ଆମମାନଙ୍କ ଜାଗାରେ ସେ ଜିନିଷ ଟା ନ କଲେ ଆମେ ଚଳିଆ କେମିତି। ସେଇଟା ତ ମାନେ ମେନ୍ ଜିନିଷ ନା ଚାଷ କାମ ଚାଷୀଛି ମାନେ ଚା ଷୀ ହିଁ ଦେଶଟାକୁ ଚଳଉଛି।
ଆଉ ଯଦି ଚାଷୀ ଦେଶକୁ ନଚଳେଇ ବନ୍ଦ କରିଦବ ତ ଆମେ ଖାଇବା ଖାଇବା ପାଇବା କୋଉଠୁ ଏବେ ତ ଆଜିିକାଲି ସବୁ ଜାଗାରେ ଖାଲି ଘର ଦ୍ଵାର ବନେଇ ଦଉ
ହାଲୋ ହାଲୋ । ।